ହ୍ୟାଲୋ।
ହାଲୋ।
ହଁ ହ୍ୟାଲୋ।
ଶୁଭୁଚି?
ହଁ।
କଣ କରୁଛୁ?
ହଁ ବସିଥିଲି ଆଉ।
କାହିଁ ରଜରେ ବୁଲାବୁଲି ହଉନି କି?
ରଜରେ ବୁଲାବୁଲି, ରଜରେ ବୁଲାବୁଲି କାଲି ହେଇଥିଲା।
କୁଆଡେ ବୁଲିବାକୁ ଯାଇଥିଲ?
ଯାଇଥିଲୁ ପାଣିକୋଇଲି ଆଡେ।
ହ
ବୁଲିକି ଆସିଲୁ ଆଉ।
ହୁଁ। ଆଉ ଖାଇବା ପିଇବା ପିଠାପଣା
ଖାଇଲୁ ଖାଇବା ପିଇବା ଭଲ ହେଇଥିଲା। ଖାଇକି ଆସିଲୁ ଭାତ, ଛତୁ, ଡାଲି ଆଉ ପାମ୍ପଡ଼, ପୋଟଳ ରସା, ପନିର୍ ଆଉ ପିଠା ଖାଇଥିଲୁ ପିଠା-ପିଠା, ଆମ୍ବ, ମିଠା ଆଇସ୍କ୍ରିମ୍ ଖାଇଥିଲୁ ଏମ୍ତି ବୁଲିଲୁ ଆଉ।
ମଲା ଆଉ। ଆଉ ଆଜି ଆଉ କୁଆଡେ ଯାଇନ?
ଆଜି କୁଆଡେ ଯାଇନୁ, ଯିବୁ-ଯିବୁ ବୋଲି ବାହାରିଥିଲୁ ତ ଯାଇନୁ ଆଉ। ଯିବାର ଥିଲା ତାରିଣୀ ପାଖୁକୁ ଗାଡି ଟିକେ ଠିକ୍ ହେଇପାରିଲେନି ଗଲୁନୁ।
ହୁଁ। ରଜ ତମ ଆଡେ କେତେ ଦିନ୍ ପାଳନ କରାଯାଏ?
ଆମ ଆଡେ ରଜ ତିନ୍ ଦିନ୍ ପାଳନ କରାଯାଏ ଆଉ, ଚାରି ଦିନ୍ କହିଲେ ଚଳେ।
ହଁ। ଆଉ ତମ ଘରେ ସବୁ କିଏ-କିଏ ଅଛନ୍ତି?
ଆମ ଘରେ ମୋ ବାପା, ମା ଭାଇ, ଭଉଣୀ, ଭାଉଜ, ଝିଅ ଏମ୍ତି ଆଉ।
ହୁଁ। ଏବେ ଖାଇସାରିଲଣି?
କଣ କଇଲେ?
ଖାଇସାରିଲଣି ଏବେ?
ଖାଇନି ଖାଇବି ଆଉ, ସକାଳେ ଖାଇଥିଲି ପଖାଳ ଖାଇଥିଲି ଆଉ ଖାଇନି। ଗରମ୍ ଟା ଜୋର୍ ସୋରେ ହଉଚି, ଇଚ୍ଛା ହଉନି ଖାଇବା ପାଇଁ। ପଖାଳ ସହ ପଖାଳ ସହ ଖାଇଥିଲି ପଖାଳ ଛୁଇଁ ଆଳୁ ଭଜା, ଆମ୍ବ ଆଉ ଗୋଟେ ଆଚାର।
ହୁଁ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ପଖାଳ ନା ସକାଳେ ଖାଇଥିଲି ଫାଷ୍ଟେ ପିଠା ଖାଇ ଦେଇଥିଲି। ଆଉ ତାପରେ ଗାଧେଇକି ପଖାଳ ଆଉ କଦଳୀ ଭଜା, ପୋଟଳ ଚଟଣିୀ ଏ ଯୋଉ- ବ ଯାଇ ବରା ର ତର୍ କାରି ଏମ୍ତି ସବୁ ଖାଇଥିଲୁ ଆମ୍ବ ଆଉ।
ତମେ ବୁଲିଆକୁ କୁଆଡେ ଯାଇନ ରଜ ରେ?
ନାଁ, ଫାଷ୍ଟ ରଜ ରେ ଫିଷ୍ଟ କରିଥିଲୁ ସାଙ୍ଗମାନେ ମିଶିକି। ବ୍ୟାଚ୍ ଫିଷ୍ଟି। ଆଉ ଦିଟା ଯାକ ରଜରେ ଘରେ ଅଛି ଆଉ, ଗରମ୍ ହଉଚି ସେଥିଲାଗି କୁଆଡେ ଯାଇନି।
କୋଉଠି ଫିଷ୍ଟି କରିଥିଲ?
ଫିଷ୍ଟି ଆମ ସ୍କୁଲ୍ ଫ୍ରେଣ୍ଡ ମାନଙ୍କ ସହ ଆମ ଗାଁ ର ଗୋଟେ ବଣରେ କରିଥିଲୁ ଆଉ।
କଣ-କଣ ସବୁ କରିଥିଲ ଫିଷ୍ଟି ରେ?
ଫିଷ୍ଟ୍ ରେ କରିଥିଲୁ ଭାତ ଆଉ ଚିକେନ୍ ପକୋଡା, ଚିକେନ୍ ତରକାରୀ ଗୋଟେ କରଥିଲୁ ଚିକ୍ କେନ୍ ଯୋଉ ମଲାଇଟା ଆଉ ସାଲାଡ୍ ଆଇସ୍କ୍ରିମ୍, କୋଲ୍ଡଡ୍ରିଙ୍କସି ଆଉ ହଉଚି ଆଉ କଣ ଏତିକି ଆଉ।
ଖରା ପାଇଁ ସବୁ ଆଇସ୍କ୍ରିମ୍, କୋଲ କୋଲ୍ଡ୍ରିଙ୍କସ୍ କରିଦେଇଚ ଆଉ।
ହଁ।
ଆଉ ଘରେ ସବୁ ଭଲ?
ହଁ ସବୁ ଭଲ। ତୋମ ଘରେ
ଚାଲଚି ଭଲ ସବୁ ଭଲ ଖରାରେ ଚାଲ ଲାଗିଚି ଆଉ।
ଅଁ, ଦୋଳି ଖେଳି ଆସେ ନା ରଜରେ ପଟା ଦୋଳି?
ଉଁ, ଦୋଳି ଖେଳିଥିଲି କାଲି। ଆମେ ଯାଇଥିଲୁ ଯୋଉ ଜଣଙ୍କ ଘରୁକୁ ଯାଇଥିଲୁ ଆମ ଭାଇ ଘର। ଅ, ତ ତା ସେ ଦେଇ, ମୁଁ ସବୁ ମିଶିକି ଖେଳୁଥିଲୁ। ପଟା ଦୋଳି, ଗୋଟେ ପଟାରେ ପାଞ୍ଚ ଜଣ ବସିକି ବଢିଆ ମଜା ହୋଉଥିଲା ଖେଳୁଥିଲୁ। ମାଇକ୍ କି ବଜେଇକି ବହୁତ ବଢିଆ ଉଁ, କରଥିଲେ। ରଜ ମୋଉଜ, ହଁ ମାଇକି ବଜେଇକି ଭଲସେ କରିଥିଲେ।
ଅଁ, ଭଲ ଆଉ।
ଦୋଳିଟା ତ ରଜରେ ଫେମସ୍। ଦୋଳି ଟା ଫାଷ୍ଟ ଯାହେଲେ ହବ ଆଉ।
ହ
ଛୁଆ ସବୁ ଗୋଡି ଉଡେଇକି ଯାଉ ଉଡୋଉଚନ୍ତି କେ- କୋଉଠି ତାସ୍ ଖେଳୁଚନ୍ତି। ବହୁତ କିଛି
ଅଁ,
ତୋମେ ତାହେଲେ ବୁଲାବୁଲି କରିକି, ଖାଇ ପିଇକି ଦୋଳି ଖେଳ ଦେଇକି ଆସଚ ଆଉ।
ଉଁ, ଯିବାର ଥିଲା ଜାଗା ଗୋଟେ ଜାଗା ଆଉ ଗୋଟେ ଜାଗା ବୁଲିଆ ପାଇଁ ଟାଇମ୍ ହେଲାନି ପଳେଇଆସିଲୁ।
ଓ ହଁ।
ଆଜି ଟିକେ ଯାଇପାଇଲୁନୁ ଆଉ ଟିକେ ପ୍ରୋବ୍ଲେମ୍ ଅଛି ଘ- ଦେହଟା ଭଲ ନାହିଁ ତାଙ୍କର।
ଆଉ କଣ ତପର?
ଖବର ସବୁ ଭଲ, ଗରମ ଟା କୋଉ ଭଳିଆ ହୋଉଚି?
ଗରମ ଟା ପ୍ରବଳରୁୁ ପ୍ରବଳ। ତୋମ ଆଡେ ବର୍ଷା ହଉଚି ନା?
ବୁଝିଲେ ନା? ବର୍ଷା ହୋଉଚି ସା- ଆଁ, କାଲି, କାଲି ହେଇନି।
ଫାଷ୍ଟ ରଜ ରେ ତ ହେଇଥିଲା।
ଫାଷ୍ଟ, ସେକେଣ୍ଡ୍ ରଜ ରେ ତ ନାଦି ଥିଲା ବି।
ହୁଁ, ହୁଁ।
ମେଘ କଥା କୁହନା ସିଜିନ୍ ତ ଆଇଲା ସେଇଆ ହବ ଆଉ।
ଅ, ହଁ। ଆଉ ଚାଷ ବାସ ତୋମ ଆଡେ ସବୁ କଣ କରାଯାଏ?
ଆମ ଆଡେ ଚାଷ ସବୁ ଲଗାଯାଏ। କୋବି, ଧାନ ପ ଫସ ପରିବା ଉପରେ କୋବି, ବିମ୍, ଝୁଡୁଙ୍ଗ। ଅଁ ବିଲାତି ସବୁ ପରିବା ଲଗା ହୁଏ। ଆଉ ଚାଷ ଧାନ, ବାଦାମ ବିରି ଏମିତି ସବୁ ହୁଏ ଆଉ।
ଉଁ, ଭଲ।
ଆଉ ଆମ ଏଠି ଆହୁରି ଆଖୁ ବି ଚାଷ ହୁଏ।
ଆଉ କଣ?
ଆଉ କଣ କୁହ?
ରଜ ପୋଡ ପିଠା ହେଇଛି ନା ନାଇଁ?
ହଁ ପୋଡପିଠା ହେଇଥିଲା। ସିଝା ପିଠା ଗୋଟେ ହେଇଥିଲା। କାକରା ହେଇଥିଲା। ଚକୁଳି ହେଇଥିଲା। ହଁ ମତେ ସବୁ ପିଠା ଆସେ। ମୋତେ ଘି ପିଠାଟା ଆସେନା ନହେଲେ ଆଉ ସବୁ ପିଠା ଆସେ। କଣ କହିଲେ?
ପୋଡ଼ପିଠାର ପ୍ରଣାଳୀ କେମିତି?
ପୋଡ଼ପିଠା ବିରି ଚାଉଳକୁ ଭେଦେଇକି ତାକୁ ଗ୍ରାଇଣ୍ତ କରି ବଟା ହବ। ତାପରେ ନଡ଼ିଆ କୋରା ହେଇକି ତା ନଡ଼ିଆ କୋରା ନଡ଼ିଆ କରୋଇକି ଗୁଡ଼ ହଁ ନଡ଼ିଆ ଆଉ ଗୁଜୁରାତି ସବୁ ପଡ଼ିକି ଚାକୁ ଭଜା ହବ ତାଦେହରେ ମୁଁ ପଲମ ବସିକି କଦଳୀ ପତ୍ରର ପଡ଼ିକି ଦିଆହବ ଆଣ ଦିଆହବ ଆଣ ଦିଆ ହେଇକି ତାପରେ ପୁର ଦିଆହେବ ଏଇଆ ଆଉ କାଜୁ କାଜୁ ହରିକା ପଡ଼ିବ। ସେଭଲ ଲାଗେ। ଆଉ ସିଝା ପିଠାବି ହୁଏ ଗୋଟେ ସେ ସେମିତି ସେଇ ଆଣ ସେଇ ନଡ଼ିଆ ପୁର ଖାଲି ତାକୁ ଆମର ଇଟିଲି ଛାଞ୍ଚରେ ତାକୁ ସିଜାଯାଏ।
ଆଉ ଗୋଟେ ଯୋଉ ଜନ୍ତା ପୋଡ଼ ପିଠା କରନ୍ତି ଚାଉଳ ଗୁଡ଼?
ଚାଉଳ ଗୁଡ଼କୁ ତାକୁ ମିଶେଇକି ଉ ଚାଳ ଚୁନା ସହିତ ଗୁଡ଼କୁ ଜନ୍ତିକି ତାଦେହରେ ଖଣ୍ଡ ନଡ଼ିଆ ତାକୁ ପକେଇକି ସେଟା ସେମତି ସିଝା ଗୋଟେ ହୁଏବି ଆଉ ଗୋଟେ ପୋଡ଼ାବି ହୁଏ ପୋଡା ହୁଏ ସେମି ମିତି ଯେମିତି ଆମେ ପୋଡ଼ପିଠା ପଢୁଚନ୍ତି? ଆଉ ସିଜାଟାବି ସେମିତି ଆମର ଯେମିତି ଇଟିଲିରେ ସିଜା ପିଠା କରିଛନ୍ତି ଇଟିଲି ଛାଞ୍ଚରେ ସେମିତି ଆଉ।
କାକରା ଭାରିକାବି ତହୋଉଚି।
ଓହୋ ତମ ଝିଅ ପାଠ ପଢୁଚି ନା?
ହଁ ଝିଅ ପଡ଼ୁଚି ପାଠ।
କୋଉ କ୍ଲାସ୍?
ଝିଅର ଏ ଝିଅର ୱାନ୍ କ୍ଲାସ୍।
ହୁଁ ପାଠ ସବୁ ପଢୁଛି ଠିକ୍ ଠାକ୍?
ସେମିତି ପଡ଼ୁଚି ଆଉ ଛୋଟ ଛୁଆଟା ସେମିତି ପଡ଼ୁଚି ଛଅ ବର୍ଷର ପିଲା।
ଅହଁ ଦୁଷ୍ଟ ହୋଉଚିନା?
ଛୋଟ ଛୋଟ ଛୁଆଙ୍କର ଖେଳିବାର ମନ। ପାଠରେ ଏତେ ମନ ନୁହଁ ତାଙ୍କୁ ଯାହା ଟିକେ ଗାଇଟ୍ କରି ଯାହା ପଢା ଯାଉଚି ଆଉ।
ହଁ ହଁ।
ଦୁଷ୍ଟ ତ କଥା କୁହନା ଏତେ ଦୁଷ୍ଟ ନୁହଁ ତଥାପି ଦୁଷ୍ଟ।
ଛୋଟ ଛୁଆ ସେଇଆ ହେବେ ଆଉ।
ହୁଁ ଛୋଟବେଳେ ଭଲ ଥିଲା ବଡ଼ ହେଲା ବେଳକୁ କଣ ଦୁଷ୍ଟ ହଉଚି। ଛୋଟ ବେଳେ ଭଲପାଠ ପଢୁଥିଲା କଥା ଭଲ ମାନୁଥିଲା। ହୁଁ।
ସେବଡ଼ ହେଲେ ଜାଣି ପାରିବ ସବୁ।
ହୁଁ।
ଏବେ ଛୋଟ ଅଛନ୍ତି ଖେଳ କୁଦରେ ମନ।
ତାଙ୍କର ଏବେ ଖାଲି ଖେଳ ଖେଳିମୁ ଫୋନ୍ ଦେଖିମୁୁ।
ଶୁବୁନେଇ କଥାଟା?
ମୁଁ କହିଲି ତମ ସାଇଡ଼ିରେ ଆଖୁ ଚାଷ ଯୋଉ ହୁଏ ସେଆଖୁରେ କଣ କଣ ତିଆରି ହୁଏ?
ଆଖୁରେ, ଆଖୁରେତ ଆମର ସିଆଡ଼େ ଚିନି ଆଉ ଗୁଡ଼ ଆଉ କଣହୁଏ? ଆଖୁ, ଆଖୁରସ ପାଇଁ ନେଇଯାଆନ୍ତି ଆଖୁ ରସବି
ଆଖୁ ରସ ଭଲ ଲାଗେନା?
ଆଖୁରସ ମତେ ଏତେ ପସନ୍ଦ ନୁହଁ।
ହୁଁ। ମତେବି ଭଲ ଲାଗେନି ସେଟା ଖାଲି ମିଠା ମିଠା।
ହୁଁ, ସେ ବିଠା ଲାଗିବ ବୋଲି ମତେ ପସନ୍ଦ ନୁହଁ। ଆମର ଆଖୁ ଆମର ଆଖୁ ଚାଷ ଅଛି ବୋଲିକି ବହୁତ ଚିନି ଆସେ ବି, ଗୁଡ଼ ବି ହୁଏ।
ଆଖୁ ଚାଷଟା ଭଲ ବେପ ଚାଷ ଟା। ଛଅ ମାସ କଷ୍ଟ କରି କାମ କରିଵେ, ଆଉ ଛଅ ମାସ ନାଇଁ।
ଭଲ ଆଉ ଆଉ ତାହେଲେ ଚିନି ଫିନି ପଡୁନଥିବ ତ?
ନାଇଁବା। ଚିନି ଆମର ବର୍ଷ ବର୍ଷ ବର୍ଷ ଟୋଟାଲି କିଣା ହେଉନି।
ହେଇଯାଉଛି ତା ଦେହରେ